ଚୁଇମ ନାମକ ବ୍ୟକ୍ତି ଜଣଙ୍କୁ ମୁମ୍ଫାରୁ ବାହାରିଗଲେଣି।
ଓହୋ ତାଙ୍କରଉ ସଜେଇଛି ଦୁସ କଣ ହବ କହିଲ?
ହୁଁଉ।
ହଁ ମତେ ମୋ ଭାଇ କହୁଥିଲେ କି ତାକୁ ସକାଳେ ସେ କ ସକାଳେ ନା କାସ୍ତ କରିଥିଲା ନା ମ ସଜାଇଛି।
ହୁଁ ହୁଁ ଉ। ତାହେଲେ ତାଙ୍କର ସାଙ୍ଗ ମାନଙ୍କୁ ଆପଣ ଯେମିତି ହେଲେ ଯୋଗାଯୋଗ କରନ୍ତୁ ନହେଲେ କିଛି ହେଇପାରିବେ ନାହିଁ।
କିଏ କଣ ବ୍ୟବସ୍ଥା କରିବା ମୋର ତ ଗୋଟେ ଦୁ ପିଲା ଯା ମାନେ ତମର ସେ ହେଲେ କି ତମକୁ ଟୁସନ ପିଲା କହିଦେଖ ଆସିଲେ ନି କି?
ନା ନା।
ଆଉ।
କିଛି ହୁଏ ନାହିଁ।
ମୋର କଣ ହେଲା କି ମତେ ଟୁସନ ଗୋଟେ ପିଲା କହି କହିଲେ କି ଆସିବ ବୋଲି ମୁଁ ସେ ମୋ ଭାଇ କୁ କହିଲେ ଆସିଲେ ଟ୍ୟୁସନ କରିବି ସିଏ ଆସିଲା କିନ୍ତୁ ବାଟରେ କଣ ରହିଗଲା। ତ ମୋର ସମୟ ଗଲା ହେରି। ମୋର ମାନେ ମୋର ଗୋଟେ ଟେ ଆଚ୍ୟାୁଲି ପ୍ରଥମେ ଟୁସନ ପିଲା ଆସିକି ମତେ ମାନେ ସହି ମତେ ସିଏ ବ ମନା କରିକି ଗଲା ହେରି। ସିଏ ଗୋଟେ ହେଲା ଏବେ ଅ ଅନେକ ପିଲା ସେଇୟଆ କଲା ତ କଣ କରିବି ଜାଣିପାରୁନି ।
ମାନେ ପିଲା ଟିକେ ଆପଣ ମନା କରିଦେଇକି ପଲାଉଚନ୍ତି କି କଣ ମୁଁ ଆପଣଙ୍କ ପାଖ ପଢିବିନି ନା କଣ?
ହଁ ତା ମାନେ ଲାଗୁଚି ଏତେ ବଡ ଖରାପ ଲୋକ
ଭଲ ପଢୋଉନାହାନ୍ତି ବୋଧେ ଆପଣ ଆଉ
ହଁ ମୁଁ ଟେ କଥାେ ରାଗିଯାଇଉଚି ସମସ୍ତଙ୍କ ଉପରେ
ବୋହୁତ ଭଲରେ ଆପଣ
କଣ କରୁଚୁ କହ?
କଣ କରିବେ କହୁନାହାନ୍ତି ଆପଣ ମାନେ ତମେ କୁହ?
ତୁ କର ୟାର ନା ତୁ
ମାନେ ଆପଣଙ୍କୁ କଣ ମାନେ ରେସ୍ପେକ୍ଟଟା ମିଳୁଚି ଦରକାର ନାହିଁ ନା କଣ?
ନା ନା ମତେ ସିଏ ଭଲ ଲାଗୁନି ସେମିତି ଆ ତୁ କର ପ୍ଲିଜ ଖୋଲି ଗଲା
ହିଁ ହିଁ କଣ ଆପଣ ଏମିତି କଥା ହୋଉଛନ୍ତି?
ରାଖି ଖୋଲିଗଲା
ହେ ହେ ହେ ସେଇ ଆଖି ଟା ଖୋଲିଗଲା କେମିତି ଏଟେ ଜଲ୍ଦି
ତମେ ଯେମିତି କୁହକି ତମର ତମର ଯେତେବେଳ ତ ତମୁନ ତମୁ ତମୁନ ଲାଗୁ ଥିଲା ତମେ ଏମିତି ଆଖି ଖୋଲିଚ ସେମିତି ମୋର ବି ହେଇଗଲା। ଏବେ କୋହୁଛି ନା ମୁଉ ତମକୁ କହି ଦୋଉଛି ହେଲେ ଏବେ କିଛି ଦିନ ତମେ
ଆପଣ ଏତି ନିଶାରେ ରହିଲା ଭଳିଆ କଣ କଥା ହୋଉଛନ୍ତି
ହେଁ ହେଁ ରେ ନିଦା ଟା ଲାଗୁଚି ମୁଁ କଣ ମୁଁ କୋହୁଛି ତମ ସହ ଯାହା ହେଇଥିଲା ଏବେ ମୋ ସହ ସେଇଆ ହବ ଏବେ କେତେଦିନ
ଆଜ୍ଞା।
ଏସବୁ ବିଶ୍ୱାସ କରେ ଆଗରୁ କରୁଚି ଏବେବି କରୁଚି
ଆଉ ବିଶ୍ଵାସ କରନ୍ତୁ ଆଉ ଅଳସୁଆ ଟା ମୁଁ ଦେଇେଇଛି ଆପଣଙ୍କ କହୁଚନ୍ତି ଯଦି ଆ ପଣ ହୋ ଆଉ
ଆଛା ଆପଣ କିଛି ଖୁ
ଆପଣଙ୍କ ଫୋନଟା କୁଆଡ଼େ ଫୋପାଡ଼ି ଦେଇକି ପଳେଇେ ମୁଁ ବି ମନେଇଚ୍ଛା ଗପ
ନା ନା ମୁଁ ଅଛି ମୁଁ ଅଛି ମୁଁ ଅଛି ଆପଣଙ୍କୁ ଆପଣଙ୍କୁ ଶବ୍ଦ ସୁଗା ଯାଉଛି? ଆପଣ କିଛି ଗପ କହୁନାହାନ୍ତି ମୁଁ ଶୁଣିମି ଦି କ କେ କିଛି ଗପ କୁହ ମାନେ ତୁ ତା କଲ ସେ ତମେ ଆପଣ କ ହିକି ପାଟିଟା କାଟିଲାଣି
ଆଛା ଗୋଟେ ଗପଟିଏ ଆପଣଙ୍କୁ ଶୁଣେଇବି ହେଲା
ପୁଣି ଆପଣ ଆଉତାହାନେ
ଛରି ସ ମନେ କ୍ଷମା କର। ଗୋଟେ ଅ କଣ ଗପ ଶୁଣେଇବି ମୁଁ ଜାଣିପାରୁନି
କୁହନ୍ତୁ ଆପଣଙ୍କ ବାପ କୁହନ୍ତୁ ଆପଣଙ୍କ ବାପ କୁହନ୍ତୁ ମୁଁ ଟିକେ ନି ଶୋଇବା ପାଇଁ ଚେଷ୍ଟା କ ରୁ ରୁ ମାନେ ଚେଷ୍ଟା କରି କରି ଆପଣଙ୍କ ସହ ବାର୍ତ୍ତାଳପ କରୁଚି
ଆପଣ ଏବେ କାଇଁ ଚେଷ୍ଟା କରୁଚନ୍ତି ଯଦି ଆପଣ ଶୋଇପାରିଲେ ତ ମୁଁ କହିବି କଣ?
ନା ନା ଆପଣ କୁହନ୍ତୁ କୁହନ୍ତୁ ଆପଣ କଣ କହୁଛନ୍ତି?
ଆଜି ନା ମୁଁ ସକାଳେ ମୁଁ ଆଜି କଣ କଣ କଲି ମୁଁ କହୁଛି ମୁଁ ଆଜି ସ କାଳେ ଉଠିଲି ତାପରେ ମୁଁ ଉଠିକି ଫୁଣି ଶୋଇପଡିଲି ତାପରେ ମୁଁ ଫୁଣି ଉଠିଲି ତାପରେ ଉଠିକି ଫୁ ଫୁଣି ଆପଣଙ୍କୁ ମାନେ ଜଣଙ୍କ ସହିତ ଅ କଥା ହେଲି। ତାପରେ ସିଏ ମତେ କହିଲେ କି ଆପଣ କାମ ସାରନ୍ତୁ ମୁଁ ମୁଁ ମୋବାଇଲ ଦେଖିବେନି। କିନ୍ତୁ ମୁଁ ତାଙ୍କ କଥା ନ ଶୁଣିକି ମୋବାଇଲ ଟିଏ ଦେଖିଲି ମୋବାଇଲ ଟିଏ ଦେଖ ଦେଖିଲା ପରେ ମତେ ହଠାତ୍ ମନେ ପଡିଲା କି ମୁଁ ତାଙ୍କ କଥା ଶୁଣିବାର ଥିଲା ମୁଁ ଭୁଲି ଯାଇଅଛି। ତେବେ ମୁଁ ଫୋନଟିକୁ ଥୋଇକି ମାନେ ଯନ୍ତ୍ରଟିକୁ ଥୋଇଲା ପରେ ଗଲି ମୁଁ କାମଟି ସାରିଲି। ତାପରେ ମୁଁ ଆଉ ବି କିଛିଟା କାମଟି କରିଲି ତାଙ୍କ ସହି ତ କଥା ହେଇକି ତାପରେ ମୁଁ ତାକୁ ଯୋଗାଯୋଗ କରିଲି। ଆଉ ସିଏ ଏବେ ଏତେ ନିଦରେ ଅଛନ୍ତି ଯେ ମୁଁ ଆଉ କଣ କହିବି। କି ଖାଲି ଭାବୁଛନ୍ତି କେ ତାମାନେ ପ୍ରଥମ ଥର ମତେ ଲାଗୁଛି ସେ ଭାବୁଥିବେ କି ଏଇଟା କେତେ ଜଲ୍ଦି ଶେଷ ହୁଅ ନ୍ତା ମୁ ଶୁଅନ୍ତି।
ନା ନା ସିଏ ହଉନି ସିଆ ହଉନି। ଏ ସେଇଭଳିଆ କିଛି ଲାଗୁଛି ଆଉ।
ହିଁ ମତେ ଲାଗୁଚି ଆ କଣ ମାନେ ମାନେ ପିଇ ଦେଇଛନ୍ତି ବହୁତ ଭଲରେ ମାନେ ପାଣି ଲେମ୍ବୁ ପାଣି
ଏ ତମକୁ ଲାଗୁଥିବ ନା କି ଇଏରେ ଫାଷ୍ଟ ଟାଇମ ଦେଖୁଛି ମୁଁ ଯାହା କରେ ତାକୁ ସେ ପ୍ରେରସସ
ହଁ ହଁ ହ ସେଇୟା ମତେ ଲାଗୁଛି କିଛି ଦିନ ପରେ ମୁଁ ଆପଣଙ୍କୁ କହି ବି କଣ ସବୁବେଳେ ଶୋଇବୁ ଶୋଇ ହଉଛି କହିଲୁ। ହ କେ ଟିକେ ଆକ୍ଟିଭ ହୋ।
ଏବେଠୁ ଦେଖା ହେଲାଣି ଭବିଷ୍ୟ ତମର କଣ ହବ?
ହଁ ହିଁ ହିଁ ସଇଲା ଆଉ ଆପଣ କଣ କରିବେ କହିଲେ ଆପଣ ଆମେ କେମିତି ଜିନିଷ ଟା ପୁଣି ନେଇଯିବି କି?
ନା ନା ସେମି ନିଅନ୍ତୁନି ଥାଉ। ନବ କହିଲେ ସେମିତି ତମେ କା ସେମିତି କାମ କରିବାକୁ ପଡିବ। ତଥାଉ।
ଆଜ୍ଞା ହଉ ଠିକ ଅଛି ଆଉ। ଆପଣ ନିଶାରେ ମାନେ ନିଦ୍ରାରେ ଅଛନ୍ତି ଆପଣ ସୋ ଶୁଅନ୍ତୁ ମୁଁ ରଖୁଛି।ଆଉ କଣ? କହିବି ମୁଁ କହୁ ଚି ମୁଁ ଯିବି ହଁ ଆଜ୍ଞା
ହୁଁ ତମେ ଏବେ କଣ ତମେ ଦିନ କଣ ହ ମାନେ କର ମତେ କୁହ ତୁ ତା କର?
ଦିନ ସାରା କଣ କରିବି।ଏବେ ଯିବି ଯ ଗାଧେଇବି ଗାଧେଇଲା ପରେ ମୁଁ ରୋଷେଇ ମୁଁ ବାବାଙ୍କୁ ପଚାରିବି କଣ ରୋଷେଇ ହବ? ସେ ଯଦି କହିବେ ରୋଷେଇ ହବ ତା ଭାବୁଛି ପ୍ରଥମେ ରୋଷେଇ କରିବି ରୋଷେଇ କଲା ପରେ ଗାଧେଇବି ଗାଧେଇଲା ପରେ ଦିନବେଳେ ମୁଁ ମୁଁ କାମ କରିବି କାମ କଲା ପରେ ହବ ଯଦି ଘଣ୍ଟେ ଶୋଇବି। ତାପରେ ସନ୍ଧ୍ୟା ବେଳେ ଉଠିକି ନୋଟ ଲେଖ
ଆରେ ମତେ ହଁ ସେଇଆ ସେମିତି ମୁ ଵ ହ ସେମିତି ମୁ ବି କରିବି ଭାବିଛି। ଗୋଟେ କଥା କହିଲ ତମେ ଦିନ ବେଳେ ବାଵୁ ଥିଲା ବେଳେ ମତେ ମତେ ତମେ ଟିଉସନ କରିପାରିବ ମାନେ ମୁଁ ତ ମୁଁ ତ ସାରି ଦେଲି ମୋର ତିନୋଟି ଏ ତମେ ମତେ କରିପାରିବ ଏକ ବାବୁ ଥିଲାବେଳେ?
ହଁ ହଁ କରି ପାରିବି।
ତାହାଲେ ତମର ଦି ଦି ତିନି ଥର କରିକି ସାରି ଦବ ଆଉ ହେଲା।
ହଉ ମତେ ଗୋଟେ ଚିନ୍ତା ଏଇଆ କି ଯଦି ତା ଆମର ପରସ୍ପର ମାନେ ମାନେ ଆମର ନିଜର ଟ୍ୟୁସନ ସରିବା ପୂର୍ବରୁ ଯଦି ଆମ ଆମର ସ ସେଟା ସରିଗଲା ତ ତାହେଲେ ଆମେ କଣ କରିବା?
ସରିଗଲେ ଅନ୍ୟର ଅନ୍ୟ ମାନଙ୍କୁ ଟ୍ୟୁସନ କରିବା।
ହେଁ ହେଁ ଅନ୍ୟ ବି କୋଉଠି ଯୁଗାଡି କରିବା ଆମେ ବି ସେୟା କରିବା କି ପ୍ରଥମେ ଅନ୍ୟମାନଙ୍କ ସହିତ କଥା ହେଇଯିବା କି?
ଆଁ?
ଆମେ ପ୍ରଥମେ ଅନ୍ୟଙ୍କ ସହିତ ସାରିଦବା କି?
ଆପଣ ଯୋଉ କହିଲେ ଅନ୍ୟ ସହ କଥା ହେଲେ ଯଦି ଆପଣଙ୍କ ସବୁ ସରିଯିବ ମୁ କଣ ମାନେ ଛେନା ଖାଇବି।
ଆରେ ଆପଣ କରିବେ ଆପଣଙ୍କ ବନ୍ୟା ଙ୍କ ପାଇଁ ଜୁ
ତମେ ବୁଝିପାରିଲ ନିକି ଦେଖ ତମେ ଯୋଉ କଥାଟା କହିଲ ଏଇନା ଦେଖ ତମୁକୁ ଧର ତୁମେ ତମକୁ ଯିଏ ଟ୍ୟୁସନ କରିଯିବ ହେଲା ତମର ସେତିକି ସରିଗଲା ତମକୁ ମୁଁ କରିପାରିବିନି ନା ଆଉ ଟ୍ୟୁସନ୍।
ମୁଁ କାହାକୁ ଟ୍ୟୁସନ୍ କରିବି ମୁଁ କାହା ପାଖୁକୁ ଟ୍ୟୁସନ୍ ହେବାକୁ ଯିବିନି ମୁଁ ଟ୍ୟୁସ୍ ସନ୍ କରିବ୍
ତମେ ଟ୍ୟୁସନ୍ କରିବ? ନାଇ ଦେଖ ଛାଡ ଆଗ ଆମେ ଆମେ ଆଗ ସାଲା ପ ତାପରେ ମାଗୁ ଯାକୁ ଟ୍ୟୁସନ୍ କରୁଥୁଲ କର।
ମୋର କଁ ଡର ଲାଗୁଛି ମୋର କେମିତି ସରିବ କହିଲ?
ମୁଁ ଅଛି ତୁମୁ କୁ ତୁମ ଆମ ଦିପହରେ ପାଞ୍ଚ ଖଣ୍ଡ କଲ୍ କରିପାରିବା କି ପାଞ୍ଚଟା?
ହଁ ଦଶଟା କରି ଦେବି।
ତମେ ଗୋଟେ କାମ ତ କୋଉ ତମେ ମୁଁ ତୁମ ସହ ଦିପହରେ ମତେ ମତେ କଲ୍ କରିବ ପାଞ୍ଚ ମିନିଟ୍ ପାଞ୍ଚ ମିନିଟ୍ ଗ୍ୟାପରେ ହେଲା ବାବା ଥିଲା ବେଳେ। ଆଉ ସେ ତିନିଟା ଚାରିଟା ବେଳକୁ ଶୋଇବ। ତମେ ଦେଖ ଏବେ ତମେ ପାୟେଲ ସ ଚୁପଚାପ ରୋଷେଇ ଷ୍ଟାର୍ଟ୍ କର ରଙ୍ଗୀନ ଚୁଟି ପାଉଁଜି ରୋଷେଇ ତମେ ରୋଷେଇ ସାରିକି ଗାଧ୍ ବାହାର କରି ସାର ତାପରେ ମତେ କଲ୍ କର।
ଆଜ୍ଞା ଆଜ୍ଞା।
ଏବେ ବିଶ୍ରାମ୍ ନେଇ ଯାଉଚି।
ନା ନା ଆପଣ ବିଶ୍ରାମ ନେଇ ପାରିବେନି। ଆପଣ ମତେ ବିଶ୍ରାମ୍ ନବାକୁ ଦେଉନଥିଲେ ସେଇ ଟାଇମରେ ଆପଣ ବିଶ୍ରାମ୍ ନେବେ ଭାରି ଆଉ ଏବୁରା ଏବେ ଉନରେ ବର୍ଷ୍ ହେ ହେ ହେ ହେ ଏ।
ଆରେ ସତ କହୁଛି ମୁଁ ଜାଣି ପାରୁନି ଜୀବନରେ ଫାର୍ଷ୍ଟ ଟାଇମ୍ ଏମିତି ଫିଲ୍ କରୁଚି।
ଉନୋ ଦିବସ ହେଇଯାଇଛି କାଡେବେ
ସତ କଥାରେ ମତେ ନିଦ ଲାଗିଲାଣି
ନା ନା ଆପଣ ଆଉ ଆଉ ମୋ ସହିତ ଯୋଗାଯୋଗ କଲା ପରେ ଯାଇକି ଶୋଇବେ। ହଁ ଣ ଦିନରେ ତ ଶୋଇବେ ପୁଣି ଏମିତି କଣ ହୋଉଚନ୍ତି କହିଲେ?
ମୁଁ ଦିନେ ଶୁଣ ଶୁଣ ତମେ ଗୋଟେ କାମ କର ରୁ ତମେ ତମେ ଏଇନା ଯୋଉ ପାଉଁଜି ସହିତ କାମ ମାନେ ଟ୍ୟୁସନ୍ କରିବ ତାପରେ ତମେ ମତେ ଆଉ ଥରେ ଯୋଗାଯୋଗ କରିବ କି?
ମୁଁ ଏବେ ପାଉଁଜି ସହିତ କରିବି ନି ମୁଁ ପାଉଁଜିଙ୍କୁ କହିଚି କି ଗାଧେଇଆକୁ ଯାଉଚି କାରଣ ମୁଁ ଏବେ ଗାଧେଇଆକୁ ଯିବି କାରଣ ଯେହେତୁ ସିଏ ଅନ୍ ନ୍ୟଙ୍କ ସହିତ ସମ୍ପର୍କରେ ଥିଲେ ତେଣୁ ମୁଁ ଅନ୍ୟ ଏପଟେ ହେଇଗଲି ତ ଏବେ ମୁଁ ଗାଧେଇଆକୁ ଯିବି। ମାନେ ଗାଧେଇଆକୁ ଯିବିନି ରୋଷେଇ କରିବି ତାପରେ ଗାଧେଇବି।
ଆରେ ଶୁଣିଲ ମୋର ଯୋଉ ପ୍ରଥମ ସଂଖ୍ୟା ଥିଲା ସେଇ ନମ୍ୱ ସେ ସଂଖ୍ ଖ୍ୟାର ଆଉ ଆସିବନି ତମ କାରଣ ପାଉଁଜିଙ୍କର ତ ସରିଲା ପରେ ମଧ୍ୟ ଆସିଥିଲା।
ମୋର ଏବେ ଦୁଇଟି ଆଡେ ସରିଯାଇଛି କେବଳ ଗୋଟିଏ ଆଡେ ବଞ୍ଚିଛି ତ ମୁଁ ଚାହୁଁଛି କି ଆପଣଙ୍କ ଆପଣ ସେ ଗୋଟେ ଆଡେ ସାରି ଦିଅନ୍ତୁ ମୋର ନହେଲେ ମୁଁ ଆମେ ଶେଷ ହେଇଯିବା ନିଜେ।
ହଁ ଯୋଉ। ତାପରେ କଁ କରିବା କୁହ ପାଞ୍ଚ ମିନ୍ଟି ଗ୍ୟାପ୍ ଦବା ନା ଇନ୍ସ୍ଟାରେ କଲ୍ କରିଦିଅ ମତେ ମୁ ସେଇ ଟାଇମ୍ ରେ ଟିକେ ଦରାମ ଭାଙ୍ଗିଯିବ।
ନାଁ ନାଁ ଆପଣ ଟିକେ ବିଶ୍ରାମ ନିଅନ୍ତୁ କାରଣ
ନା ନା ଆରେ ନା ନାଁ ସେମିତି ମୁ ଚେ ସେମିତି ହୋଉ ଛେ ମାନେ କଁ କହିଲ ଦୁଇଥର ଆସି ଯାଉଛନ୍ତି ଆସ ଆସି ଯାଉଛିି ଖାରି ଶୋଇ ହବନି ଖାଇକି ଅ ଖାଇକି ଶୋଇବି।
ଆଜ୍ଞା ତ ଆପଣ ତ ଗୋଟେରେ ଖାଇଦେଉତେ ତ କଣ ଗୋଟେରେ ସୋଇ ପଡିବେ ଆପଣ?
ନା ନା ଶୋଇବି ନି ଏ ଏ ଆସିବେ ମାମୁ ମାଇଁ ଆସିବି ଶୋଇବି କଁ କହିଲ। ଦିଦୁ କୁଆଡେ ହଟାତ୍ କିନା ଯିବ ମୁଁ ଜାଣିପାରି
ଆଜ୍ଞା ତାହେଲେ ହୋଉ ଆଉ ଆପଣ ଯାହା
ଆପରେ ମତେ ଗୋଲେପେ ଆ ମତେ ଗୋଲେପେ ରଙ୍ଗରେ କଲ୍ କରିବ।
ଆପଣ ଏମିତି ଗୋଲାପୀ ଗୋଲାପୀ କହିଲେ ମାନେ କଣ କରିବି ଆପଣଙ୍କୁ। ଏମିତି ରଜପାନ ଦେବି ଗୋଲାପ ଫୁଲ ଅଁ ତା ଦେହର
ଗୋଲାପରେ ମନେ ପଡିଲା ମୋର ମାତାଙ୍କ ନାମ ସେଇଆ।
କଣ?
ଗୋଲାପି ହେଁ।
ସତରେ।
ହଁ। ମୋର ଟାଇଟେସ ମୋର ଟାଇଟେଲ ଆଉ ସେଇ ପ୍ରଥମ ଆପଣ ଯୋଉ କହିଲେ ଅକ୍ଷର। ହଁ
ଓ ମୁଁ ଆପଣଙ୍କର ସେ ଯୋଉ ତା କଣ ନାମ ଜାଣି ନାହିଁ। ମାନେ ମୁଁ ଆପଣଙ୍କ ସମସ୍ତଙ୍କ ନାମ ଜାଣିଚି। ଖାଲି ଆପଣଙ୍କ ବଡଙ୍କର ନାମ ଜାଣିନାହିଁ।
ଆଛା ମୋ ଟିଉସନ ଟାଇମ ହେଲାଣି। ମୁଁ
ହଉ।ହୁଁ ।
ଏଇଟା ଆମର ଫ୍ୟ୲ନ।